ହ୍ୟାଲୋ।
ଆଜ୍ଞା କୁହନ୍ତୁ।
କଣ କରୁଥିଲେ।
ଏଇ ଆସିଥିଲି ପୋଖରୀଆଡ଼େ।
ଓ ହୋ।
ତମେ କଣ କରୁଥିଲ।
ହଉ ଏ ଛାତ ଉପରେ ବସିଛି ଆଉ।
ଆଉ ପାଠ ପଢ଼ାପଢ଼ି।
ପାଠ ପଢ଼ାପଢି ସରିଲାଣି।
ପଜା ପଡ଼ିଲ।
ଗ୍ରାଜୁଏସନ କମ୍ପ୍ଲିଟ କରିଚି।
କୋଉ କଲେଜେ।
ଆମ ଗାଁ ପଟେ କଲେଜେ ଆଉ।
ଓ ହ ଆଉ ଘରେ ସବୁ କିଏ କିଏ ଅଛନ୍ତି।
ଘରେ ମୁଁ ମୋ ସ୍ଵାମୀ ଆଉ ଆମ ଯା ଦେଢ଼ୁଶ୍ୱର ପୁତୁରା ଶାଶୁ ଶ୍ୱଶୁର ସମସ୍ତେ ଅଛନ୍ତି।
ହୁଁ ହୁଁ। ଆସବୁ ଘରେ ଭଲ ତ।
ହଁ ଭଲ ଆପଣଙ୍କର।
ହଁ ସବୁ ଭଲ।
ହୁଁ ହୁଁ।
ଆପଣ ଆଜି ରୋଷେଇ ବାସ କଣ କରୁଥିଲେ।
ରୋଷେଇ ଆଜି ହେଇଥିଲା ଭାତ ଆଉ କୋଳଥ ଡାଲି ଆଉ ମାଛ ଭଜା।
ଉଁ ଫେବୁଆଡୁପୁରା।
ହଁ ମତେ ଭଲ ଲାଗେ କୋଳଥଡାଲି ଟା ଯୋଉ ଖଟା ପକେଇ କରନ୍ତି ବେଶୀ ଭଲ ଲାଗେ ଆଉ ଚୁନା ମା ସବୁ ସ୍ୱାମୀ ଆଣିଥିଲେ ସବୁ ଭଜା ହେଇଥିଲା ଆଉ।
ହ ନର ବେସର ଫେ ରାଇଟି ବେସରରେ ମାଛଟା ଭାଜିବ।
ହ।
ତା ମୋତେ ଭଲ ଲାଗେ।
ହ ହ ଭଲ।
ଆଉ ଗୁପଚୁପ୍ ଖାଇବା ଭଲ ଲାଗେ।
ହଁ ଭଲ ଲାଗେ।
ମର ବି। ମୁଁ ଖାଇଦେବି ଏକାଥରେ କୋଡିଏ ପଚିଶ ଟା ଖାଇଦେବି ଏକାଥରେ। ଯାଇ ଥିଲେ।
ମଁତେ ଖଏନି ଦଶ କୋଡ଼ିଏ ଟଙ୍କା ଖାଇଲେ ମତେ ଢେରେ ଭଲ ଲାଗେ ନି।
ହୁଁ ମାନେ ଟିକେ ହାଲକା ଖଟା ହାଲକା ରାଗ ଆଉ ହଲକା ଲୁଣ ହେଇଥିବ ଆଉ ଟିକେ ବାଦାମ ମନ୍ଦିରେ ଟିକେ ଭଲସେ ପଡିଥିବ ମସ୍ତ ପାଗ।
ଆଉ କଣ କୁହ ତମ ବିଷୟରେ
ମୋ ବିଷୟରେ
ହଁ
ମୁଁ ତ ଜଣେ ହାଉସ ୱାଇଫ ଆଉ।
ଓ
ଆଉ ରୋଷେଇ ବାସ ମତେ ସେତେ ମେ ଆସିଛି କିନ୍ତୁ ନର୍ମାଲି ଭାତ ଡାଲି ଭଜା ଚାହା ଅଣ୍ଡା ଭଜା ରୁଟି ଚିକେନ ନର୍ମାଲ ଜିନିଷ ସବୁ ଆସିଛି।
ଆ ମେଟ୍ରିକକୁ ମୁ ସିଏ ଆପଣଙ୍କର?
ହେ ହେ ହେଲାଣି ଦଶ ବାର ବର୍ଷ।
ହ ହଁ
ଆଉ ଆପଣ କୁଆଡେ କୁଆଡେ ସବୁ ବୁଲି ଯାଇଛନ୍ତି।
ମୁଁ ବୋଲି ଜାଣିଥିଲି ରିସେଣ୍ଟଲି ରଜ ପର୍ବ ଯାଇଥିଲା। ଇରିଙ୍ଗା ପାହାଡ ବୋଲି ଗୋଟେ ଜାଗା ଅଛି।
ହଁ ସେଇଠି ବୁଲିଯାଇଥିଲେ।
ହଁ
ଓ ଆଉ ଆପଣ ମାନେ କୁଆଡେ କୁଆଡେ ଆପଣଙ୍କ ଲାଇଫ କୁଆଡେ କୁଆଡେ ସବୁ ବୁଲିଛନ୍ତି।
ପୁରୀ ଯାଇଛି।
ଗୋଆ ଯାଇଛି।
ହଁ ହଁ
ତାମିଲନାଡ଼ୁ ଯାଇଛି ଆନ୍ଧ୍ରା ଯାଇଛି।
ହଁ ହଁ ଯାଇଛନ୍ତି ସବୁ ବୁଲିବା ପାଇଁ ଆଉ।
ହଁ ଘଘରା ଯାଇଛି ଘଟଗାଁ ଯାଇଛି।
ଓ ହୋ
ହଁ ଆପଣ କୋଡେ କୋଡେ ବୁଲିସନ୍ତି।
ହଁ ପୁରୀ ଯାଇଛି ଦୁଇ ତିନିଥର ଚାରି ଥର ଖଣ୍ଡେ ଯାଇଛି। କୋଣାର୍କ ରାମଚଣ୍ଡି। ସେ ସାଇଡ ରେ ତ ଗଲେ ରାନ୍ଧୁଛନ୍ତି କୋଣାର୍କ ସବୁରେ ଗୋଟେ ଥରରେ ବୁଲି ହେଇଯାଏ।
ହ ହ
ତାପରେ ନନ୍ଦନକାନନ ଯାଇଛି ଧବଳେଶ୍ୱର। ଲିଙ୍ଗରାଜ ମନ୍ଦିର। ଆଉ କପିଳାସ ଜୋରନ୍ଦା ଜୋରନ୍ଦା ମନ୍ଦିର ସବୁ ଯାଇଛି।
ହଁ ହଁ ଖାଇସାରିଲେଣି।
ହଁ ଖାଇଥିଲି ବେଳାରେ। ଏବେ ଜଷ୍ଟ୍ ଖାଇଥିଲି ସୁନପମ୍ପୁଡ଼ି ଦି ଟା।
ଓ ଆଉ ଶାଶୁ ଘର ସବୁ ଭଲ।
ହଁ ସମସ୍ତେ ଭଲ।
ଶ୍ୱଶୁର କେମିତି?
ଭଲ, ମୋର ତ ବାବା ନାହାନ୍ତି। ନଷ୍ଟ ହେଇଯାଇଛନ୍ତି, ମତେ ତାଙ୍କୁ ଦେଖିଲେ ମତେ ମୋ ବାବା ବାବା ଫିଲ୍ ହୁଏ।
ଭଲ ନା।
ମୁଁ ତାଙ୍କୁ ଯେତେବେଳେ ବାପା ଡାକେ ମତେ ଭାରି ଖୁସି ଲାଗେ।
ଆଁ ହଁ।
କାରଣ କେତେ କେତେ ଦିନି ହେଲା ମୁଁ ଆଉ ମାନେ ବାପା କାହାକୁ ଡାକିିନଥିଲି। ମୁଁ ଯେତେବେଳେ ଡାକିଲି ଏଠି ବାହାଘର ପରେ ଆସିକି ମୋତେ ଭାରି ଖୁସି ଲାଗିଲା।
ଉଁ ହୁଁ।
ବାହାଘର ଏଇ ଜଷ୍ଟ ଛଅ ସାତ ମାସ ହେଇଛି।
ଆଛା ଆଚ୍ଛା। ଆଉ କଣ କୁହ?
ଆଉ। ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ବାପା ଅଛନ୍ତି, ବୋଉ ଅଛନ୍ତି, ଭାଇ ଅଛି। ଭାଉଜ ଅଛନ୍ତି, ମୋ ଛୋଟିଆ ପୁତୁରା ଅଛି, ଶେସ୍ ଅଛନ୍ତି।
ହଁ ହଁ। ଆପଣଙ୍କ ପୁଅ କୋଉ ଶ୍ରେଣୀରେ ପାଠ ପଢ଼ୁଛନ୍ତି?
ଉଁ ପୁଅ। କି କନଭେଟ୍ ଯାଉଛି।
ଓ ହଁ। ଭଲ।
ଆଉ ରାତିରେ ଆଇଟମ୍ କଁ କରିବେ?
ରାତିରେ ରୁଟି ଆଉ ଭଜା।
ଅଁ ହଁ।
ଆଉ ଆପଣଙ୍କ ପଟେ ଦୋଳ ପର୍ବ ପାଳନ ହୁଏ?
ହୁଁ ଦୋଳ ପାଳନ ହୁଏ, ଆମର ଫେବରାଇଟ୍ ହଉଛି କାର୍ତ୍ତିକେଶ୍ୱର ପୂଜା। ସାତ ଜାଗାରେ ଆଠ ଜାଗାରେ ମେଢ ହବ, ଗେଟ୍ ହବ, ଲାଇଟ ଲାଗିବ ଗାଁ ସାରା।
ହଁ, ପୁରା ଧୁମଧାମରେ ହଉଥିବ ତାହେଲେ ଆଉ।
ହୁଁ ଯାତ୍ରା ପଡେ, ମିନା ବଜାର ପଡେ। ସବୁ ହୁଏ ଆଉ ବର୍ଷକୁ ଆଜ୍ଞା।
ଘରକୁ ଗେଷ୍ଟ ଆସିଲେ ଭାରି ଭଲ୍ ଲାଗେ, ଟିକେ କାମ ଲାଗେ କିନ୍ତୁ ଭଲ୍ ଲାଗେ।
ଆଜ୍ଞା।
ଇଚ୍ଛା ହଉଥିବ ଗେଷ୍ଟ ମାନେ ନ ଯାନ୍ତୁ ହେଲେ, ମତେ ତ ଏମିତି ଇଚ୍ଛା ହୁଏ।
ଆଉ।
ଆଉ କଁ କୁହନ୍ତୁ?
ଆପଣଙ୍କ ଭଉଣୀମାନେ ସବୁ ବାହାଘର ହେଇଯାଇଛନ୍ତି ନାଇଁ।
ହୁଁ ତିନି ଭଉଣୀ ତିନି ଭଉଣୀ ବା ହେଇ ସାଇଲେଣି, ଭାଇ ଦି ଜଣ ଆମେ। ଭଣଜା ଭାଣିଜୀ ଅଛନ୍ତି।
ଅଁ ହଁ। ଆଉ କୋଉ ପିଠା ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ମତେ ପିଠା ଖାଇବାକୁ ଏ ତେ ଭଲ ଲାଗେନି, ଯଦି ଖାଇବି। ପୁରା ସରୁ ଚକୁଳି ଟିକିଏ ହେଲେ ମୋତେ ଭଲ ଲାଗେ। ଏକଦମ୍ ସରୁ ପୁରା ପାମ୍ପଡ ଭଳିଆ ହେଇଥିବ ଆଉ ସେ ଭଲ ଲାଗେ।
ଅହ ବନେଇ ଜାଣିଛନ୍ତି?
ନା ମତେ ଆସେନି ମୋ ସ୍ତ୍ରୀ ଙ୍କି ଆସେ।
ଓହୋ। ବନାନ୍ତି ନାଇଁ।
ଆଜ୍ଞା।
ଆଉ ଆପଣଙ୍କ ୱା ୱାର୍କିଂ ଫିଲ୍ଡ କଣ କଉଠି କାମ କରନ୍ତି?
ତାଳଚେର ମାଇନିସ୍ କୋଇଲା କ୍ଷେତ୍ରରେ।
ଅଁ ହ।
ହୁଁ। ଆପଣଙ୍କ ସ୍ୱାମୀ କଣ କରନ୍ତି?
ମୋ ସ୍ୱାମୀ ବି ସେମତି କଣ ମେସିନି ଅପରେଟର।
ଆଛା ଭଲ ଜବ
ହଁ। ହଁ ଆପଣଙ୍କ ସ୍ତ୍ରୀ କେମିତି ଭଲ?
ଭଲ।
ଅ ହଁ। ମିଳିମିଶିକି ଚଳନ୍ତି ଘରେ ସମସ୍ତଙ୍କ ସହିତ?
ଆଜ୍ଞା।
ଭଲ। ହଁ। ଆଉ।
ଖରା କେମିତି ହଉଛି ଆପଣଙ୍କର?
ଖରା ବହୁତ ଜୋରସେ ହଉଛି।
ହଁ ଆମ ଆଡେ ଦି ଦିନ ହେଲା ବର୍ଷା ହଉଥିଲା ଏବେ। ଖରା ଟିକିଏ ପ୍ରବଳ ବହୁତ ଭିତରେ ଗରମ ହଉଛି।
ହଁ ହଁ ସେ ବା ଆମ ପଟେ ବି ବହୁତ ଗରମ ହଉଛି ରହି ହଉନି।
ଆଚ୍ଛା। ହଁ।
ଆପଣଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ କେମିତି ଲାଗେ ଭଲ ଲାଗେ ନା?
ଭଲ ଲାଗେ।
ସେଇ ଗଛଲତା ପାହାଡ଼ ପର୍ବତ।
ହଁ, ଭଲଲା
ଏ ଯୋଉ ଖରାରେ ତ କୁଆଡେ ଘରୁ ବାହାରିବା ପାଇଁ ଇଚ୍ଛା ହିଁ ହଉନି।
ନା ନା ପାଞ୍ଚଟା ନ ବାଜିଲେ ଘରୁ ବାହାର କରିପାରିବେନି।
ସେ ବା।
ବହୁତୁ ମାତ୍ରାରେ ଖରା ହଉଛି।
ଏଇ ବର୍ଷ ବହୁତ ଖରା ଆଉ କହୁଛନ୍ତି ବେଶୀ ବର୍ଷା ବି ନାହିଁ ଏ ବର୍ଷ। ମରୁଡ଼ି ହବ କି କଣ?
ଧାନ ଚାଷ କରିବା ପାଇଁ ଆମର ଧାନ ଆଣିକି ରଖା ହେଇଜି ବୁଣି ବି ହେଇପାରୁନି ବର୍ଷା ମାତ୍ର ହଉନି।
ହୁହ ଯେ ସେ ସେମିତି ସବୁ ପଟେ ସେମିତି ହଉଛି।
ହଁ।
ଧାନ ବୁଣି ନାହାନ୍ତି ଆପଣ?
ଅ ନା।
ଆପଣ ଚାଷ କରି ଜାଣିଛନ୍ତି?
ନା, ଆଉ ତ ଆସେନି ବାପା କୁ ମତେ।
ଓ। ହଁ ଆପଣ ହେଲ୍ପ କରିଦଉଥିବେ ଖାଲି ଆଉ?
ହଁ।
ନାଁ କିଛି କରନ୍ତିନି।
କିଛି କରନ୍ତିନି କେତେବେଳେ ବିଲକୁ ଭାତଗଣ୍ଡେ ଦେଇଦିଏ।
ହଁ ହଁ।
ତା କିଛି ଧାନ କଢା ହୁଏ ବିଲରେ ସେତିକି
ହଁ। ଭଲ। ଠିକ୍ ଅଛି।
ୟା।
ଠିକ୍ ଅଛି ତାହେଲେ ରଖୁଛି ଆଉ
ଆଜ୍ଞା।
ହଁ।